ଆଜ୍ଞା ନମସ୍କାର। ହ୍ୟାଲୋ ହ୍ୟାଲୋ। ନମସ୍କାର ଆଜ୍ଞା। କଣ କରୁଛନ୍ତି? ହ୍ୟାଲୋ, ମୋ ଭଏସ ଶୁଣାଯାଉଛି ଆପଣଙ୍କୁ? ହ୍ୟାଲୋ। ଆଜ୍ଞା। ହ୍ୟାଲୋ ହ୍ୟାଲୋ ଶୁଣାଯାଉଛି ଆପଣକୁ ମୋ ଭଏସ? ହ୍ୟାଲୋ।
ହ୍ୟାଲୋ।
ମୋ ଭଏସ ଶୁଣାଯାଉଛି ଆପଣଙ୍କୁ?
ହ୍ୟାଲୋ।
ହ୍ୟାଲୋ। ମୋ ଭଏସ ଶୁଣାଯାଉଛି ଆପଣଙ୍କୁ?
ତୁମ୍ଭ ତମ ଭଏସ କଟୁଛି ଏଥିରେ।
ଆପଣଙ୍କୁ ଏବେ ଠିକ ସେ ଶୁଣାଗଲା ମୋ ଭଏସ୍?
ନା, ସ୍ଲୋ ଶୁଣା ହଉଛି।
ଆଚ୍ଛା ଆଚ୍ଛା। ଆପଣ ଟିକେ ଆଡ଼ଜଷ୍ଟ କରିଦିଅନ୍ତୁ ଆଉ କଣ କରିବା? ଆପଣ ଏବେ ଠିକ୍ ସେ ଶୁଣ ଗଲା? ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ଆପଣ ଯାହାବି ହେଇଯାଉ ମୋ ସହିତ ଯୋଡ଼ି ହେଇ ରୁହନ୍ତୁ। ଆପଣଙ୍କୁ ଶୁଣାଯାଉଛି ଆପଣଙ୍କ ଘ କିଛି କହୁନାହାଁନ୍ତି କଣ ପାଇଁ।
ବ୍ୟାଗ୍ରାଉଣ୍ଡରେ କିଛି ଗୋଟେ ଶୁଣା ହଉଛି।
ଆଜ୍ଞା ବ୍ୟାଗ୍ରାଉଣ୍ଡରେ କିଛି ନାହିଁ ଆଜ୍ଞା।
କେମିତି ଗୋଟେ ଖଚ ଖଚ ଟାଇପ ର ସାଉଣ୍ଟ ହଉଛି।
ନାଇଁ ନାଇଁ ଖଚ୍ ଖଚ କିଛି ଶୁଣାଯାଉନଥିବ। ଆଉ ଆପଣ କଣ କରୁଛନ୍ତି ଏବେ।
ମୁଁ ଏବେ ବସିଛି ଆପଣ କଣ କରୁଛନ୍ତି।
ହଁ ମୁଁ ଏଇଠି ବସଛି ଆଜ୍ଞା। ଆଉ ଆପଣ ଆଜି କଣ ଖାଇଛନ୍ତି।
ଆପଣଙ୍କ ଭଏସ ଟା ଟିକେ ସ୍ଲୋ ଶୁଣା ହଉଛି ଟିକେ ଜୋର ସେ କୁହନ୍ତୁ।
ଆପଣ ଆଜି କଣ ଖାଇଛନ୍ତି
ମୁଁ ଆଜି ଖାଇଛି ଭାତ ଡାଲମା ଘରେ ଶାଗ ଡାଲି ଶାଗ ଖଟା ପାମ୍ପଡ଼।
ଆଚ୍ଛା ଆଚ୍ଛା ଆପଣ ଏଠି ଜିନିଷ ଟୋଟାଲ ଆଜି ଖାଇଛନ୍ତି। ଆପଣଙ୍କ ଆଡେ
ଛନ୍ତି
ମୁଁ ଆଜି ସେ ଭେଜ ବିରିଆ ଖାଇଥିଲି। ଯେହେତୁ ଆମ ଛାତ୍ରଭାଷାରେ ନାହିଁ ବାହାରୁ କିଣିକିନା ଖାଇବାକୁ ପଡ଼ୁଛି ଆମକୁ
ଆ ଆଜି ପବିତ୍ର ଦେବସ୍ଥାନ ପୁରୀବା ପୂର୍ଣ୍ଣିମାରେ ଆପଣ ବିରିୟାନୀ କିପରି ଭାବରେ ଖାଇଦେଲେ।
ଆଜି ଭେଜ୍ ବିରିୟାନୀ ଖାଇଛୁ।
ଆଚ୍ଛା ଆଚ୍ଛା ଭେଜ ବିରିୟାନୀ।
ଆଜ୍ଞା
କାଇଁ ଆପଣଙ୍କର ହୋଷ୍ଟେଲ ରେ କଣ କୌଣସି ଖାଦ୍ୟ ରନ୍ଧନ କରାଯାଇ ନଥିଲା।
ନାଇଁ ରନ୍ଧା ହେଉନାହିଁ। ଯେହେତୁ ଆମେ ମେସ ବିଲ କ୍ଲିୟର ବହୁତ ପିଲା କରିନାହାଁନ୍ତି ତ ଆମ ହୋଷ୍ଟେଲରେ ମେସ୍ ରୋଷେଇ ହୁଏନାହିଁ। ସେଥିପାଇଁ ଆ ବହୁତ ଅସୁବିଧାର ସମ୍ମୁଖୀନ ହବା ସହ ବହୁତ
ଏବେ ତାହେଲେ ଆପଣ କଣ କରୁଛନ୍ତି।
ମୁଁ ଏବେ ଆମ ହଷ୍ଟେଲର ଛାତ ଉପରକୁ ଗମନ କରୁଛି। ଯେହେତୁ ମୋ ରୁମେଣ୍ଟର କାଲି ମେଡ଼ିସିନ୍ସଟାର ଅଛି। ସରି ହଁ ତାର ଅଛି ତ ସିଏ ପାଠ ପାଠ ପଢୁଛି ତ ମୁଁ ତ ଡିଷ୍ଟର୍ବ କରିବାକୁ ଚାହୁଁନାହିଁ ବୁଝିପାରୁଛନ୍ତି ତ କୌଣସି ବ୍ୟକ୍ତି ପାଠ ପଢ଼ିଲା ବେଳେ ତାକୁ ଡ଼ିଷ୍ଟର୍ବ କରିବା ଉଚିତ୍ ନୁହେଁ। ସେଥିପାଇଁ ମୁଁ ଆମ ଛାତ ଉପରକୁ ଯିବାକୁ ମନ କରଇଲି।
ଆପଣଙ୍କ କଥାକୁ ହୃଦୟ ଭବନ କରିପାରୁଅଛି ଆପଣ ତାହଲେ ମୁଁ ଆପଣଙ୍କୁୁ ଆଶା କରିବି ମୋର ବି ସେମିଷ୍ଟାର ଏକ୍ଜାମ ଚାଲିଥିବା ସମୟରେ ଆ ଳ ମତେ ବି ସାହାଯ୍ୟ କରିବି।
ନିଶ୍ଚିନ୍ତ ସାହାଯ୍ୟ କରିବି ଆଜ୍ଞା ମୋର ତ ହଁ ଏକ୍ଜାମ
ଆପଣଙ୍କ ସାହାଯ୍ୟ ପାଇକି ମୁଁ ଆପଣଙ୍କ ନିକଟରେ ଚ଼ିର ଉପକୃତ ରହିବି। ଏ ଏହା ଆଶା କରିବି ଆପଣ ମତେ ସାହାଯ୍ୟ କରିଲେ ଆପଣଙ୍କର ଚଲା ଭବିଷ୍ୟତରେ ପୁଷ୍ପ କୁସୁମିତ ହେଉ ଏବଂ ଜୀବନରେ ଆପଣ ଖୁବ ଆଗକୁ ଯାଆନ୍ତୁ। ଆଉ ଆପଣଙ୍କ ଜୀବନ ଅଧିକ ସୁଖମୟ ହେଇଯିବ।
ହଁ। କହୁଚି କହୁଚି ହ୍ୟାଲୋ ହଁ ଆଜ୍ଞା ଆଉ ଆପଣ କଣ କହୁଚନ୍ତି? ଏମିତିଆ କଥା ଚାଲିଚି ଆଉ।
ହ୍ୟାଲୋ।
ହ୍ୟାଲୋ ଆଜ୍ଞା ଶୁଣା ଯାଉଚି ମୋ କଥା?
ହଁ ଆପଣଙ୍କ କଥା ସୁ ସ୍ଲୋ ଶୁଣାଉଚି ତଥାପି ଯେତିକି ଶୁଣା ଯାଉଚି ମୁଁ ସେତିକି ର ଉତ୍ତର ଦେବାକୁ ଚେଷ୍ଟା କରିବି।
ଆଜ୍ଞା ଆଜ୍ଞା ସେ ଧନ୍ୟବାଦ ଆଜ୍ଞା। ଆଉ। ଆପଣଙ୍କ କଲେଜରେ ଏମିତି ସରପ୍ରାଇଜଲି ଟେଷ୍ଟ ହୁଏ କି? ଆପଣଙ୍କ ମହାବିଦ୍ୟାଳୟରେ ଏମିତି ନ କହିକିନା ଏକ୍ଜାମ କରାଇ ଦିଅନ୍ତି କି ଯୋଉଟାକି ସେମିଷ୍ଟାରରେ ଆଡ଼୍ ହବ।
ମିଡ୍ ସେମ।
ନାଇଁ ମିଡସ୍ ସେମିଷ୍ଟାର ତ ହୁଏ କିନ୍ତୁ ଏମ ତି ଗୋଟେ ସରପ୍ରାଇଜ୍। ନାଇଁ ସରପ୍ରାଇଜଟେ ଜୋଉଟା କି ଫାଇମ ଫାଇ ମାର୍ ଥାଏ ଆଜ୍ଞା। ହ୍ୟାଲୋ। ହ୍ୟାଲୋ ବୁଝିପାରୁଥିବେ ମୋ କଥାକୁ। ଆପଣଙ୍କର ଯେମିତି ସରପ୍ରାଇଜଲି ଫାଇମ୍ ମାର୍କର ଟେଷ୍ଟ ହୁଏ କି?
ଆମର ଏମିତି କୌଣସି ପରୀକ୍ଷା ହୁଏ ନାହିଁ ସରପ୍ରାଇଜଲି ଇଣ୍ଟରନାଲ ହି ହୁଏ ବୋଧେ
ଆଚ୍ଛା ଇଣ୍ଟରନାଲ୍ କୁ ଆପଣ ସରପ୍ରାଇଜ୍ ଟେଷ୍ଟ ବୋଧେ ଇଣ୍ଟର୍ନାଲ୍ ଅଲଗା ମିଡ଼୍ ସେମ୍ ଅଲଗା କି?
ମିଡ଼ସେମ୍ ଭିତରେ ହୁଏ ଅଁ ମିଡ଼୍‌ସେମ୍ ଭିତରେବି ବୋଧେ କିଛିଟା ଏଜାମ ହୁଏ।
କେତେ ମାର୍କର? ହଁ ସେଇଟା ହିଁ ସେଇଟା ହିଁ ମୁଁ କହୁଚି ଆପଣଙ୍କୁ ସେଇଟା କହିକିନା କରନ୍ତି ନା ନ କହିକି।
ସେଇଟା କହିକି କରା ହୁଏ।
ଆଚ୍ଛା ଆଚ୍ଛା।
ତା ପୂର୍ବ ଦିନ ଦିଆ ହୁଏ ବିଷୟ ଦିଆ ହୁଏ ସେଇ ବିଷୟ ବସ୍ତୁ ଉପରେ ଆମେ ପଢିକି ଯାଉ।
ବିଷୟ ବସ୍ତୁ ମାନେ ଯେତିକି ଯାଏଁ ପଢା ଯାଇଥିବ। ତାରି ଭିତରୁ ସବୁ ପଢିବାକୁ କୁହାଯାଏ।
ଆଚ୍ଛା ଆଚ୍ଛା ଆମର ଗୋଟେ ଏମିତି ଗୋଟେ ବିଶ୍ୱବିଦ୍ୟାଳୟ ଯେଉଁ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ହେବାର ପୂର୍ବରୁ କୁହାଯାଏ ନାହିଁ। ତ ଏମିତି ତୁମେ ଯାହା ପଢ଼ିଥିବ ହଟାତ୍ କହିବ। ସେଥିପାଇଁ ବହୁତ କମ୍ ମାର୍କ ଶିଖି ରୁହେ ତ ଆମେ ବହୁତ ରିକ୍ୱେଷ୍ଟ କରିକ କିଛି କିଛି ଟା ମ୍ୟାଆମ ଜିଏକି ମୋର ଫେଭରାଟ୍। ତ ମୋତେ ବହୁତ ଭଲ ପାଆନି ସେମାନେ କହିଦିଅନ୍ତି ଅବଶ୍ୟ କିନ୍ତୁ କିଛି କିଛିଟା ମ୍ୟାମ୍ କୁହନ୍ତିନି। ବୁଝିପାରୁଛନ୍ତିୁ ତ ମୋ
ଆପଣଙ୍କ କଥାକୁ ହୃଦୟ ଗମନ କରିପାରୁଅଛି କିନ୍ତୁ ମୁଁ ଯେତିକି ଜାଣିଛି ଆ ଆପଣଙ୍କର ବିଶ୍ୱବିଦ୍ୟାୟ କୁ ନାମୀ ଦାମୀ ବିଶ୍ୱବିଦ୍ୟାଳୟ।
ଆଜ୍ଞା।
ଏଠି କେବଳ ଉଚ୍ଚ ମାନର ବିଦ୍ୟାର୍ଥୀ ମାନେ ଶିକ୍ଷା ଗ୍ରହଣ କରନ୍ତି।
ହଁ ହଁ ଆପଣ ଠିକ୍ ଶୁଣୁଚନ୍ତି କିନ୍ତୁ।
ମାନର ବିଦ୍ୟାର୍ଥୀ ମାନଙ୍କ ପାଇଁ କି ପରୀକ୍ଷାର କୌଣସି ତିଥି ଦବାଣ୍ଟେ ଦେବାର ଆବଶ୍ୟକତା ନାହିଁ ବୋଲି ବୋଧେ ସେ ଶି କ୍ଷା କ ମାନେ ଚିନ୍ତା ବୃତ୍ତି କରୁଥିବେ।
ଆଜ୍ଞା। କିନ୍ତୁ ଏବେ ଆସି ଏଠି ଉଚ୍ଚମାନର ଆଉ ନାହିଁ ନିଚ ମାନର ହେଇଗଲେଣି। କାହିଁକି ନା ଏ ପାଠ କିଛି ଏତେ ମାନେ ପଢ଼ଉଛନ୍ତି। ଖାଇବା କମ୍ ଏକ୍ଜାମ କରୁଛନ୍ତି ଅଧିକା ପରୀକ୍ଷା କରୁଛନ୍ତି ଅଧିକା। ଆଜି ଯେହେତୁ ମୁଁ ଭୁବନେଶ୍ୱରରୁ ଆଜି ଆସିଲି କଟକ ତ ମୋ ବୟସ୍ରରେ ବସିଥିବା ସମୟରେ ମୁଁ ଯେତିକି ପଢ଼ିଥିଲି ମୋବାଇଲରୁ ମୁଁ ସେତିକି ଆଜି ପରୀକ୍ଷାରେ ଲେଖିଛି ଫାଷ୍ଟ ୟୁନିଟ୍ ହେଲା ଦଶଟାରୁ ଏଗାରଟା। ହଠାତ୍ ସାର୍ଙ୍କୁ ଗୋଟେ କଲ୍ କଲି ସାର୍ ଆଜି ଆପଣ କ୍ଲାସ୍ ଟିମେଟ ନାହିଁ ସାର୍ କହିଲେ ମୁଁ କ୍ଲାସ୍ରେମ ଆଜି ମୁଁ ଏକ୍ଜାମ ନେବି ତା ସାର୍ ଉପରୁ କମନ ରୁମ୍ରୁ କ୍ଲାସ୍କୁ ଆସିବାକୁ ପାଞ୍ଚ ମିନିଟ୍ ଦଶ ମିନିଟ୍ ଭିତରେ ଯେତ ସେତିକି ମୁଁ ସେକେଣ୍ଡ ୟନିଟ୍ଢ଼ିପାରିଲି ସେଇଟା ଏକ୍ଜାମ ଦିଆ ହେଲା। ହଁ ଏମିତି ବହୁତ କିଛି ଭୁଲ ହେଇଛି। ଆଉ ବହୁତ କିଛି ମିଷ୍ଟେକ୍ ହେଇଛି କମାରେ ରହିବ ଅବଶ୍ୟ। କିନ୍ତୁ ଆମେ ଆଉ କଣ ହିଁ କରିପାରିବୁ କମ ସମୟ ଭିତରେ ପିଲା ପଢ଼ି ବିି ଅଧ୍ୟମ ରଖୁଛନ୍ତି ଯେହେତୁ ବିଶ୍ୱବିଦ୍ୟାଳୟ ଏମିତି ତ। ବହୁତ ଉଚ୍ଚ ଗୋଟେ ପିଲା ଆସଛନ୍ତି ନାଇଣ୍ଟି ଫାଇଭ୍ ନାଇଣ୍ଟି ସିକ୍ସ ନାଇଣ୍ ସେଭେନ। ଜିଲା ତ ଆମେ ତାଙ୍କ ଆଗରୁ ଚୁଚଛ କିଛି ନୁହେଁ। ବୁଝିପାରୁଛନ ତ ଆପଣ ଦୁଃଖ।
ଆଜ୍ଞା ଆଜ୍ଞା ମୁଁ ଆପଣଙ୍କ କଥା କକୁ ହୃଜୟ ଗମନ କରିପାରୁଛି।
ହଁ ଆଉ ମୁଁ ଆମ କୋଚିକୁ ରବବାରେ ଯାଇଥିଲି। ଯେହେତୁ ଆମ ଏସ୍ ଏସ୍ ଆର୍ ଡାକିଥିଲେ ଭୋଜିଥିଲା କୋଚିଂରେ ତ ସବୁ ନାଇଣ୍ଟି। ଆଜ୍ଞା ସବୁ ଟପର୍ମାନାନଙ୍କୁ ଡାକିଥିଲେ ନାଇଣ୍ଟି ପରସେଣ୍ଟ ଉପଫରେ ର ଜିତ ଭାଇଙ୍କୁ ଡକା ହେଇଥିଲା ତାପରେ ମଷ୍ଟରେ ଶୁଭଙ୍କୁ ଡକ ଯାଇଥିଲା। ତାପରେ ଆଉ ଏ ବର୍ଷ ଯେଉଁମାନେ ନାଇଣ୍ଟି ପରସେଣ୍ଟ ରଖିଛନ୍ତି ତାଙ୍କୁ ସବୁ ଟଡା ହେଇଥିଲା। ବୁଝିପାରିଲେ।
କଥା ହୃଦୟ କାମନ କରିପାରୁଛି ତାପରେ ଆପଣଙ୍କର ଏସର୍ ସାର୍ ଆପଣ କଣ କଣ ଆଡଭାଇସ୍ ଦେଲେ ସେଇଟାକୁ ମୁ ଜାଣିବାକୁ ଇଚ୍ଛା ପ୍ରକାଶ କରୁଛି।
ସାର୍ କୌଣସି କିଛି କହିଲେନି ସାର୍ ଯେ ଯେମିତି ମୁଁ ଆପଣଙ୍କୁ ପୂର୍ବ ଠର କହିଥିଲି ମଧ୍ୟ ଆପଣ ହଁ ଯେମିତି ଏସ ସାର୍ ଆମକୁ ବହୁତ ଇଗନୋରାନ୍ସ କରିଥିଲେ ମାନେ ଆଉ ଯେଉଁ ଭଞ୍ଜକଳା ମଣ୍ଡପରେ ଥରେ ହେଇଥିଲା। ଆପଣ ଜାଣିବେ ଏସବୁ ବିଷୟରେ ଆପଣ ନିଶ୍ଚିନ୍ତ ଜାଣିବେ ଆମେ ଯେବେ ଦ୍ୱତୀୟ ଖେଳ ବାର୍ତ୍ତାଳାପ କରିବା ଆଗାମୀ ଅଧ୍ୟାୟରେ ଆପଣଙ୍କ ସହିତ ମୁ ଆପଣ ଟିକଏ ସସ୍ପେନ୍ସ କ୍ରିଏଟ୍ ହେଇଗଲା ଆପଣ ଭିତରେ। ସାର୍ କଣ କହିଥିବେ କଣ ନାହିଁ କଣ ହେଇଥିବ?
ଆଜ୍ଞା ଆଜ୍ଞା ଏଇ ସସ୍ପେନ୍ସ ଖୁ ପୁରରା କରିବା ପାଇଁ ନିଶ୍ଚିନ୍ତ ମୁଁ ଆପଣଙ୍କ ସହିତ ପରବର୍ତ୍ତୀ ଅଧ୍ୟାୟରେ ଯୋଡି ହେଉକି ରହିବି।
ଆଜ୍ଞା ଆଜ୍ଞା ଆପଣ ମୋ ମୋ ସହିତ ଯୋଡ଼ି ହୋଇ ରହିଥିବାରୁ ଏମିତି ଦୁଃଖଦ ସମୟରେ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଉ ମୁଁ ଆପଣେ କୃତଜ୍ଞତା ଜ୍ଞାପନ କରିବି ବୁଝିଲେ। ହ୍ୟାଲୋ ହଁ। ଆଜ୍ଞା ଆଜ୍ଞା ଆଉ ଆପଣ ଆଜି ଖାଇଥିବେ ତ ହଁ ସନ୍ଧ୍ୟାବେଳେ କିଛି। ନା ଖାଇନାହାନ୍ତି?
ସନ୍ଧ୍ୟା ବେଳେ ତ ମୁଁ କିଛି ଖାଇଛି କିନ୍ତୁ ମତେ ଲାଗୁଛି କି ଆପଣ କୌଣସି କାର୍ଯ୍ୟରେ କାର୍ଯ୍ୟରତ ଅଛନ୍ତି।
ଆଜ୍ଞା ଆଜ୍ଞା ଆପଣ ଠିକ୍ ଅନୁମାନ କରିପାରିଛନ୍ତି ଆପଣଙ୍କ ସହିତ ଯୋଡି ହେଇ ରହିଲି ଧନ୍ୟବାଦ। ରହୁଚି ଆଜ୍ଞା ନମସ୍କାର।